ହାଲୋ।
ହଁ କଣ କରୁଚ?
ଏଇଠି ରୋଷେଇ କରୁଥିଲି ଆଉ ତମେ?
ହଁ। ହଁ ମୁଁ ଏଇଠି ବସିକି ଗୋଟେ ଭାବୁଥିଲି ଆଉ କ ଏଇ ବର୍ଷ କେମିତି ଚାଷ କରାହବ ଆଉ କୋଉ ଜିନିଷ ମାନେ ଏଇ ଯୋଉ ରା ରାସାୟନିକ ସବୁ ସାର ଜିନିଷ ସବୁ ପଡ଼ୁଚି ଯୋଉ ଅ ଫସଲରେ ସେରା ସବୁ ଜିନିଷ ନଷ୍ଟ ହଉଚି, ତାସହିତ ଭଲବି ଫସଲ ହେଲେ ତାହା ଦେହ ପାଇଁ ମଧ୍ୟ ମାନେ ଏତେ ଉପକାରିତା ହଉନି ସେଇଥିପାଇଁ ମୁଁ ଭାବୁଚି କେମିତି ପ୍ରାକୃତିକ ଉପାୟରେ ଆମର ଚାଷଟା ହେଇପାରିବ ସେଇ ବିଷୟରେ ବ ଭାବୁଥିଲି ଆଉ କେମିତି ପ୍ରାକୃତିକ ଉପରେତ ମତେ କିଛି ଜଣା ନାହିଁ ଆଉଁ ଭାବୁଚି ଆପଣ ଅଧିକା ମତେ ଟିକେ ଜଣେଇଲେ ମୁଁ ସେଇଟା ଚାଷ କରିପାରି
ହୁଁ ଏଇ ରାସାୟନିକ ଯୋଉ ଆଜିିକାଲି ରୋଗ ବାଗ ଦୁନିଆ ହଉଚି। ଯେତେ ଆମେ ଆଗରୁ ଯୋଉ ପ୍ରାକୃତିକ ଖାଦ୍ୟ ଖାଉଥିଲେ କିଛିବି ରୋଗ ବାପା ହଉନଥିଲା ଜେଜେବାପା ଜେଜେମା ମାନେ କେ କେତେ ବର୍ଷ ନେଖା ବଞ୍ଚୁଥିଲେ ନାତାଙ୍କର ଡାଇବେଟିସ ଥିଲା ନାସୁଗାର ଥିଲା ନାକଣ ଥିଲା କିଛିବି ରୋ ମାନେ ନିରୋଗୀ ହେଇକି ସେମାନେ ଯ ମାନେ ଅଛନ୍ତି ଦୁନିଆରେ କିନ୍ତୁ ଆମେ ଯୋଉ ରାସାୟନିକ ଖାଦ୍ୟ ଖାଉଚେ ସେଥିରେ ଆମକୁ ବିଭିନ୍ନ ପ୍ରକାର ରୋଗ ହେଉଚି। ମାନେ ଏତିକି କମ୍ କମ୍ ବୟସରୁ ଏତେ ସାରା ରୋଗ ଆମେ ଧରିକି ବୁଲୁଚେ ତାର ଏନ-